ହଁ ଝିଅ କଣ କରୁଥିଲ?
ଏଇଠି ବସିଥିଲି ଆଉ
ତମ ଟାକ୍ସ୍ କମ୍ପ୍ଲିଟ୍?
ହଁ ହଁ।
ଗୁଡ଼ ଆଉ ଆଜି ସଣ୍ଡେ କଣ ଖାଇଛ?
ସେମିତି କିଛି ନାହିଁ ବସିଛୁ ଆଉ ଏଠି ଆଉ ଶୋଇକି ଏଇନା ଉଠିଲି
କଣ କହିଲ?
ଶୋଇକି ଏଇନା ଉଠିଲି।
ସୁମ ର ତ ଟାକ୍ସ୍ ସରୁନି ଯେ ମୁଁ କାମ କରୁଛି ଆଉ
ଓହୋ।
ମୋର ଆଉ ପାଞ୍ଚଟା କଲ୍ ହେଲେ ସରିଯିବ।
ଓହୋ।
ଆଉ ଖୋଜି ଖୋଜା କି ଆଉ କରିହବନି ମୋ ଦ୍ୱାରା ପାଞ୍ଚଟା ହେଇଗଲେ ମିନିମମ୍ ପନ୍ଦରଟା ହେଇଯିବ ହେଇଗଲେ ବାସ୍ ସଇଲା ମୋର ମୁଁ ଆଉ କରିପାରିବିନି। ଆଜି କଣ ଆଇଟମ କଣ ହେଇଥିଲା?
ଭାତ ଡାଲମା ଆଉ ଶାଗ ଭଜା ଆଉ ଲେମ୍ବୁ ଲଙ୍କା ଚକଡା ଖାଇଲେ ଆଜ୍ଞା
ଆଉ ଯୋଉ ନନ୍ ଭେଜ କିଛି ନାହିଁ?
ନା ନା।
ଆଚ୍ଛା। ଆଉ ଦେହ ପା କେମିତି ଅଛି ପାଗ ଆଜି କିଛି ଚେଞ୍ଜ୍ ହେଇଛି ନା ସେମିତି ବର୍ଷା? ହାଲୋ।
ଆଜ୍ଞା।
ମୁଁ କହିଲି ପାଗ କିଛି ଚେଞ୍ଜ ହେଇଛି ନା ସେମିତି ବର୍ଷା।
ନା ଚେଞ୍ଜ ହେଇଛି।
ଇଆଡ଼େ କମିଯାଇଥିଲା ଏଇନା କୁଟୁଚି କସିକି।
ଝିପି ଝିପି ହଉଛି କି?
ନାଇଁ ନାଇଁ କୁଟୁଛିି ବେସି
ହାଁ?
ଆଜି କଷିକି ଜୋରରେ ହଉଛି।
ଓହୋ ଆମର ଟିକେ ପାଗ ଭଲ ରଖିଛି ଆଜି। ସକାଳୁ ହେଇନି।
ଆମର ଇଆରେ ଜୋର ହଉଛି ସକାଳ ଯେତେବେଳେ ମୁଁ ଛଅଟାରେ ଉଠିଲି ମାନେ କିଛି ଦେଖା ହଉନଥିଲା। ଏତେ ଜୋରେ ବର୍ଷା ହେଇଥିଲା।
ଆମର ବି ଏଠି ସେମିତି କୁ କୁଟୁଥାନ୍ତା। ବନ୍ଦ ଅଛି ଏବେ।
ଗାଁରେ ପ୍ରବଳ ପଷି ବହୁତ ଜୋର କ
ତୁମର ସେପଟେ କାଲି ହେଇଗଲା ଆଜି ଏପଟେ ହେଇଯିବ ଆଉ କାଲି ଆଉ।
ହଁ ଏଟ କଣ ସାତ ତାରିଖ ପର୍ଯ୍ୟନ୍ତ ସାତ ଆଠ ତାରିଖ ପର୍ଯ୍ୟନ୍ତ ହବ ବୋଲି କହୁଛି ଆଉ।
ହଁ ଆଜି ଟିକେ ଆଜି ଟିକେ ପାଗ ଭଲ ଦେଇଛି ଆଉ ପବନ ବଢିଆ ଦଉଛି।
ପବନ ଜେ ଝିଅ ଏଇ ପବନରେ ଥଣ୍ଡାରେ ହରିବ।
ହଁ ଆଜ୍ଞା।
ଏ ହବନି ବହୁତ ଥଣ୍ଡା ଧରିବ।
ତାପରେ ଓଦା ହେଇ ଗଲି ଯୋଉ ଥଣ୍ଡା ଲାଗୁଛି।
ଏଇ ଯୋଉ ହଁ ବା ଏଇ ଯୋଉ ପବନ ଟା ହିଁ ବେଶୀ ଥଣ୍ଡା ଧରିବ। ଏଇଗଟା କଥା ଆଉ ଘରେ କିଏ ସବୁ କଣ କରୁଛନ୍ତି? ହ୍ୟାଲୋ।
ଥଣ୍ଡା ଥଣ୍ଡା ଲାଗୁଛି।
ଥଣ୍ଡା ଲାଗଛି? ଅ କାଲି ଘରେ ସବୁ ମାଆ ବାପା ସବୁ ଠିକ୍ଠାକ୍ ଅଛନ୍ତି।
ଆଜ୍ଞା ଆଜ୍ଞା।
କେତେକ ଅଛନ୍ତି ସମସ୍ତେ।
ହଁ ହଁ ସବୁ ଠିକ୍ ଠାକ୍ ଅଛନ୍ତି।
ଯା ହଉ ଆଉ ଆଜି ରାତିରେ ଫେର କଣ ଖାଦ୍ୟ?
କଣ ଖାଇବା ହେବ ଆଉ।
କାଇି ମାଛ ବାଛ କରିନ ତ ତମେ?
ଆମର ହୁଏନି ମାଛ ଆଇିଷ ହୁଏନି।
ଆଚ୍ଛା ଆଚ୍ଛା ଘରେ କେହି ଖନ୍ତିନି।
ନା ନା।
ଆଚ୍ଛା କେମିତି ନ ଖାଇକି ରହୁଛ?
ସେମତି।
ଆଦତ ହେଇଯାଇଛି ନା କି?
ଆଜ୍ଞା।
ଆମେ ଲୋକ ନା ତ ଆଣି ଜମା ତ ନ ଖାଉଥେ ସେ ମୋର ଗୋଟେ ଭଉଣୀ ସେମିତି ଜମା ଖାଉନି।
ଯେମିତି ନ ଖାଉଥିବେ ଭଲ କଥା। ମୁଁ କହିଲି ସେ ବି ଭଲ ଆଇିଂଷରେ ବେଶୀ ଖର୍ଚ୍ଚ।
ହଁ ହଁ ଆଇଁଷ ଆମର ଖାଆନ୍ତିନି।
ଏ ତ ବଢିଆ।
ହଁ।
ସ ନ ଖାଇଲେ। ଆଉ ତମ ମାମା?
ମାମା ବି ଖାନ୍ତିନି।
ବାପା ବି ଖାନ୍ତି ନି।
ନା ନା।
ଆ ବଢିଆ। ବିଲକୁଲୁ କେବେ ବି ଖାଅନି?
ନା ନା।
ଜାୟଗୁରୁ ଫିକ୍ଷୀଆ କି?
ଆଜ୍ଞା।
ଜୟଗୁଋ ଦିଖିଆ ତମର?
ଆଜ୍ଞା।
ଓହୋ ସେଇଆ ତ ଜୟଗୁରୁ ଶିଖିବାଲା ଶୁକ୍ରର ବାରେ ଖା ନ୍ତିନି। ଛୁଆବେଳୁ ଦିନୁ ମୁ କହିଲି ମାନେ ସମସ୍ତେ ପୁରା ଫାମିଲି ଗୋଟେ ଜୟ ଗୁରୁ ଦୀକ୍ଷା।
ଆମର ଛୁଆରୁ କେହି ଖାଇଏନୁ।
ଆଚଛା ଆଚଛା ଛୁଆ ବେଳେ କେବେ ଖାଇାନ।
ଆମ ଜେଜ ହେରିକା ସ ଶେତ ବେଳେ ଦିଖିଆ ନେଇଛନ୍ତି ମୋ ବାବାହେରିକା ଖାଇନାହାନ୍ତି। ତାପରେ ତ ସିଏ ଖାଇନାହାନ୍ତି ଆମେ କଣ ଖାଇବୁ।
ହଁ ସେ ଫ୍ୟାମିଲି ରେ ଗୋଟେ ଇଏ ହେଇଯାଇଛି ଆଉ। ଖିଆ ହଉନି ସିଏ ବି ଭଲ ଯେ ସି ବି ଭଲ ଯେ ନ ଖାଇବା।
ଏପଟରୁ ଭଲ ବହୁତ ଭଲ।
ହଁ। ସବୁ ଜିନିଷଗୁରା ଏକରେ ପଇସା ପତ୍ର ଖର୍ଚ୍ଚ ହେବ ଆଉ ଦୁଇରେ ଡାଇଜେସନ୍ କରିବାକୁ ପ୍ରୋବ୍ଲେମ୍ ସେଥିାଇଁ।
ତାର ଗୋଟେ ଯିବ ହତ୍ୟା କରିବ
ହୁଁ ଆଉ ରଥଯାତ୍ରାରେ କୁଆଡେ ପୁରୀଆଡେ ଯିବ?
ନା ଆ ରଥରେ ଯାତ୍ରାରେ ପୁରୀ କୁଆଡେ ଯିବୁ ଘରେ ଏହି ରହିବୁ। ଏମିତି ପାଗ କରିବ ରଥଯାତ୍ରାକୁ-ଉ ବର୍ଷା ହେଲେ ମାନେ ଯୋଉ ରେଟରେ କାଚୁର କାଚୁର ଲାଗେ
ତାପରେ ସେ ଯୋଉ ଲୋକ ତ ପୁରା ମାନେ ହାଲତ ଖରାପ
ହଁ ହଁ।
ରଥଯାତ୍ରାରେ?
ରଥଯାତ୍ରାରେ ଘରେ
କାହୁନା ଆତ୍ମ। ଭିଡ଼ ଫିଡ଼ ପୁରା ହାଲତ ଖରାପ ଲୋକର।
ହୁଁ ହୁଁ ହୁଁ ବହୁତ ସାରା ଲୋକ।
ହଁ ବସିଥା ସବୁ ବର୍ଷ ନିଶ୍ଚିନ୍ତ ବାହାରିବ ଆଜି ଏତିକି ଲୋକ ମଲେ ଦଳା ଚକଟାରେ। ଆଜି ଏୟା ହେଲା ଆଜି ସେୟା ହେଲା।
ମ ମରିକି ବି ଆମ ଜନସଂଖ୍ୟା କମୁନାହାନ୍ତି।
କମିବେନି?
ଓଃ
ସେ ସି ବଢିଲେ ଯାଇକି ଯାଅ ମାନେ ବମିଂ ଫମିଂ ହେଲେ ଗୋଟେ ଗୋଟେ ଏରିଆ ଯଦି ନଷ୍ଟ ହେଇଯିବ କିଛିିବି ନହେଲେ ନାଇଁ।
ଜନସଂଖ୍ୟା ଟୋଟାଲି କମିବନି।
ସେଣେ କିଡ଼ା ମକଡା ବଢନ୍ତି ନି ଶେଇଭଳିଆ ଜନସଂଖ୍ୟାଗୁରା ବଢୁଚନ୍ତୀ ଏତେ ଲୋକ।
ଏତେ ପରିମାଣରେ ଯେ ତ ମେପା କହିଲ ପନ୍ଦର ହଜାର ପାଞ୍ଚ ହଜାର ଦେଇଥିଲ ଆଉ ପନ୍ଦର ହଜାରେ ଦବ
ଏ ରାତିରେ ରୋଷେଇ କଣ?
ଆଜ୍ଞା।
ରାତିରେ ଫେରେ କଣ ରୋଷେଇ?
ରାତିରେ ରୋଷେଇ ତ-ଅ କଣ ହବ ଜଣା ନାହିଁ। ଏଇନା ଆଉ ପକୋଡା ଫକଡା କଣ ଛଣା ଛଣୀ ହବ।
ଭାଇ ପାଗ ଦେଖିକି।
ହଁ ହଁ। ଟିକେ ବ୍ରେଡ଼ଚପ ଭାବୁଛୁ ଛାଣିବୁ ବୋଲି।
ଆଚ୍ଛା ଆଚ୍ଛା।
ହାଁ ଏ ସେମିତି ପକୁଡି ଫକୁଡି ଖାଇବାକୁ ଫାମିଲି ଯାନ୍ତି, ଫାମିଲ ହେଇ ଥିବ ସବୁ କରା କରି ହେଇକି ମାଡ଼ଗୋଳ ହେଇ ଖାଇବାକୁ ଟିକିଏ ଭଲ ଲାଗେ ନାଇ କି?
ହଁ ହଁ।
ଆମେ ଛୁଆ ଦିନ ଆମର ଜଏଣ୍ଟ ଫାମିଲି ଥିଲେ ନା, ଏଠି ସବୁ ଅଲଗା ଅଲଗା
ଏଠି ଆମେ ଦି ଭଉଣୀ ଆଉ। ଆଉ କେ ନାହାନ୍ତି।
ଆଚ୍ଛା।
ଲୋକ ବହୁତ ଥିଲେ ଆଉ ଗୋଟେ ଭଲ ଲାଗେ, ଏଠି ଆମେ ଦି ଭଉଣି।
ଲୋକ ଟିକେ ବହୁତ ରହିଲେ ଭଲ ଲାଗେ ଜିନିଷ ଟା।
ଦି ଭଉଣୀ ଆମ ଆମର କଣ ଆଉ ବାଡ଼ିଆ ପିଟା ବରାବର ହେଇଯାଇସା
ହଁ। ବୋଉ କାହାକୁ ବେଶୀ ଭଲ ପାଆନ୍ତି? ବାପା କାହାକୁ ବେଶୀ ଭଲ ପାଆନ୍ତି?
ତ ଦି ଜଣକୁ।
ନା ସିଏ ତ ଦିଜଣକ ନିଶ୍ଚିନ୍ତ, ଛୁଆ ଜନ୍ମ କରି ଥିଲେ ତ ନିଶ୍ଚିତ ସମାନ ଦେଖୁଥିବେ। କିନ୍ତୁ ତଥାବି ହୁଁ ମା ମାନେ ନିହାତି। ନାଇଁ ମୋ ମା ଯେମିତି ଆମେ ଦିଭଉଣି ମୋ ମାଆ ତ ଭଲ ତ, ମାଆ ତ ସମସ୍ତଙ୍କୁ ଭଲ ପାାଏ। କିନ୍ତୁ ମାନେ ମୋ ମା ଟିକେ ମତେ ଅଧିକ ହେଲପଆନ୍ତି। ଆଉ ମୋ ବାପା ହଉଛି ମୋ ବଡ ଭଉଣୀକୁ ଟିକେ କେ, ଅଧିକ ଭଲ ପାଆନ୍ତି।
ନା ମ ଆମ ଦିଇ ଜଣଙ୍କୁ ବରାବର କରି ଭଲପାଆନ୍ତି।
ନା ସିଏ ତ ବାପା ମା ବରାବର କରିବେ କି ନିଶ୍ଚିନ୍ତ ମନରେ ଟିକେ ଯୋଉ କୁହନ୍ତିନି ଉଣେଇଶ ଵିଶ ଯେମତି ହେଲେ ଟିକେ ଥିବ। ସବୁ ବାପା ମାଙ୍କର ଏଇଟା
ସେମିତି ନାହିଁ। ବାପା ମାଆଙ୍କର ସେମିତି କିଛି ନାହିଁ।
ସେମାନେ ଅବଶ୍ୟ ଫିଲ୍ କରିବାକୁ ଦିଅନ୍ତିନି। କିନ୍ତୁ ଆମ ଜେଜେ, ଜେଜେ- ଜେଜେମାଙ୍କର ଆମ ଦାଦା ପିଇସି କରିକି ଛଅ ଜଣ ଁ ମୋ ଜେଜେ ହଉଛି ତାଙ୍କ ମଝିଆ ପିଇସି କୁ ମୋର ସେ ବୋହୁତ୍ ଭଲ ପାଆନ୍ତି। ମାନେ ବୋହୁତ୍ ଭଲ ପାଆନ୍ତି। ସେ ମଝିଆଁ ପିଇସି, ଆମର ଯେ ଜେଜେମା ହଉଛି ତା ସାନ ଝିଅକୁ, ଆମ ସାନ ପିଇସି କୁ ବହୁତ ଭଲ ପାଆନ୍ତି।
ହଁ।
ସମସ୍ତଙ୍କୁ ଦେଖନ୍ତି ସମାନ କିନ୍ତୁ ନା
ଆଜ୍ଞା।
ସେ ସେ ବାପା ମା ତ ସମସ୍ତେ ଭଲ ପାଇବେ
ଉଠଉଥିବେ, ଦଉଥିବେ
ନାଇଁ ସେ ଆମ ମଝିଆଁ ପିଇସି ଯିଏ ସିଏ ଏକ୍ସପାର୍ଟ କରିଗଲା।
ଓହୋ। ସିଏ ବି ସେମତି। ଦେଖ ଯେମିତି ଭଲ ପାଇବା ମିଳିଲେ ଭଲ ପାଇବା ଦିଅନ୍ତି।
ହଁ।
ଏ ପିସିମାନେ। ମୋର ବି ପିସି ଅଛି, ସିଏ ବହୁତ ଭଲ ପାଏ ସମସ୍ତଙ୍କୁ। ତା ଭାଇ ମାନଙ୍କୁ ବହୁତ ଭଲ ପାଏ।
ହଁ। କିଷମାନେ ତ ସାଧାରଣତଃ ଭାଇ ଛୁଆ ମାନଙ୍କ ଭଉଣୀ ଛୁଆ ମାନଙ୍କ। ବେଶୀ ଭଲ ପାଆନ୍ତି ସେମାନେ ଆଉ।
ହୁଁ।
ଆଚ୍ଛା ତମ ଏକ୍ସପିରିଏନ୍ସ ରେ ପିଇସି ମାନେ ବେଶୀ ଭଲ ପାଆନ୍ତେ ନା ମାଉସୀ ମାନେ ବେଶୀ ଭଲ ପାଆନ୍ତି?
ସେ ତାଙ୍କ ବାଟରେ ସିଏ ଭଲ ପାଆନ୍ତି ମାଉସୀ ମାନେ ପିଇସି ମାନେ ତାଙ୍କ ବାଟରେ ଭଲ ପାଆନ୍ତି।
କମ୍ପାରିଜନ ହିସାବରେ ତାଙ୍କୁ କୋଟା।
ଏ ମାଉସୀ ତ ମା ର ଅଧା। ପିଇସି ତ ବାପାର ଅଧା ତ ଆମେ ତାଙ୍କ ଭି ରୁ କଣ କମ୍ପାରିଯନ୍ କରିବା ସିଏ ତାଙ୍କ ଜାଗାରେ ଭଲପାଇବା ଠିକ ଦିଅନ୍ତି। ମାଉସୀ ମାଉସୀ ଜାଗାରେ ଭଲ ପାଇବା
ଜେଝା ଜାଗାରେ ଜେଝା ମିସ
ଯିଏ ଭଲ ପାଇବା ଠିକ୍ ଉଁ। ଏଠି କମ୍ପାରିଜନ୍ କିଛି ବି ନାହିଁ ତାଙ୍କ ଭିତରେ।
ନାଇଁ ମୁଁ ଜାଣିଛି ସାଧାରଣତଃ ମାଉସୀ ମାନେ ଟିକେ ଅଧିକ ଭଲ ପାଆନ୍ତି ଭଉଣୀ ଛୁଆ ମାନଙ୍କୁ। ସାଧାରଣତ ଜନିଲ । ଅଧିକ ଭଲ ପାନ୍ତି ସେମାନେଙ୍କୁ।
ହୁଁ ନା ସମାନ।
ଉଁ ହୁଁ। ହଁ ସେଇ ତ ସମାନ ନିଜ ନିଜ ଜାଗାରେ ନିଜେ ନିଜେ ଠିକ ଠାକ୍ ଥାଆନ୍ତି।
ହୁଁ।
ସେତ ସମାନ ଥାଏ। କିନ୍ତୁ ଆମେ ତ ଏତେ ମାନେ ମାଉସୀ ମାନଙ୍କ ସାଙ୍ଗରେ ଏତେ ମିଶୁନା କାନା ସମସ୍ତେ ତ ମ୍ୟାରେଜ ହେଇଗଲେ ସମସ୍ତେ ସମସ୍ତଙ୍କ ଲାଇଫରେ ବିଜି।
ହୁଁ ହୁଁ।
ଆଜିକାଲି ଯୋଉ ଯୁଗ ହେଲା।
ହୁଁ।
ଆଉ କିଏ କୁଆଡ଼େ ଯିବାକୁ ଆଉ ପସନ୍ଦ ଆଉ ନା କିଏ ତାପରେ ନିଜ କାମ ସରୁ ସରୁ ତ ସମୟ ହେଇଯାଉଛି ଆଉ କରିବ କଣ?
ମାଉସୀ ଘରକୁ ଗଲେ ମାଉସୀ ତା ଭଲ ପାଇବା ଦିଏ, ଅପା ଘରକୁ ଗଲେ ଅ ପା ତା ଭଲପାଇବା ଦବ।
ସମସ୍ତେ ସମସ୍ତଙ୍କ ଜାଗରେ ଅଲଗା ଅଲଗା ହେଇକି ଥାଆନ୍ତି। ଉଁ ହୁଁ।
ମାଉସୀ ଘରକୁ ଗଲେ ମାଉସୀ ଘରକୁ ଗଲେ ମାଉସୀ ସାତ ସାତ ଦିନ ଯାକ କହିବ ତୁ ରହ ତା ଗାଁ ଯାତ୍ରା ସାତଦିନ ସାତଦିନ ଯାକ ରହ କହିବ। ହଁ ମୁଁ ରୁହେ ନି ତା ଘରେ ଟିକେ ଗାଧେଇବା ପାଇଁ ପ୍ରୋବ୍ଲେମ୍ ହୁଏ ମୁଁ କହିମି ମୁଁ ତୋ ଘରେ ରହିବିନି। ତାର ପାଞ୍ଚ ଭାଇଆ ଘର ତ ସେଥିପାଇଁ ତା ଘରେ ଗାଧେଇବାକୁ ଅସୁବିଧା ହୁଏ ମୁଁ କହି ମୁଁ ରହିବିନି।
ତ କେତେଟା ମାଉସି ତମର?
ମୋର ଗୋଟେ ମାଉସୀ।
ଓହୋ ଆଉ ପିସି?
ପିସି ବି ମୋର ଗୋଟେ ପିସି। ପିଇସି ଘର ହଉଛି ପରମାଂସ।
ସେଟା କୁଆଡେ?
ପରମଂସ ଜାଣିଛନ୍ତି?
ନା ପା ସେଇଥିଲାଇ କଛି ସେଇଟା କୁଆଡେ?
ମହାଦେବ ମନ୍ଦିର ଫେମସ ତାଙ୍କର।
ସେଟା କୋଉଠି?
ହୁଁ ସେଇଟା ସିଆଡ଼େ ଅଛି ପରମଞ୍ଚ।
ମୁଁ ଜାନି ଆଜି ପ୍ରଥମ ଥର ଶୁଣିଲି।
ଉ ସେଠି ତାଙ୍କର ମହାଦେବଙ୍କ ଜାଗର ବେଳେ ପୁରା ଫେମସ୍ ତାଙ୍କର ପୁରା ବଢ଼ିଆ ଭାବରେ ପଡ଼େ। ସେ କଟକ ଲାଇନ୍ ରେ ଯାଉଛି।
ଓ ହୋ କଟକ ଆଉ
କୁ ସେ ରେଲ୍ ଲାଇନଟା
ଆମର ଏଠି ଜାଗରରେ ଏଠି ହବ, ଏଇ ବର୍ଷ ମୁଁ ଯାହା ଶୁଣିଲି ଜଣେ ଦୀପ ଲଗେଇକି, ସିଫନ ଶାଢ଼ୀ ପିନ୍ଧିଥିଲା। ଦୀପ ଲଗେଇ ବୁଲି ଯାଉ ଯାଉ କାନି ନାଗିଗଲା, ବାସ୍ ସେଇଠି ହିଁ ସେ ପୋଡ଼ିକି ମରିଗଲା।
ଏ ହେ ତାର ଜାଗର ଗୋଟେ ଶେଷ ଦିନ ଥିଲା ଆଉ।
ଶେଷ ଦିନ ଥିଲା, ସେମାନେ ଫେରେ ଆମର ସେ ମନ୍ଦିର ପାଖରେ ଫେରେ ମାନେ